ହ୍ୟାଲୋ
ଶୁଭୁନିି କି ତତେ?
ହଁ କଣ କରୁଛୁ?
ହଁ କରିବି ବସିଥିଲି ଆଉ ତୁ?
ହୁଁ ସିଏ ବସିଥିଲି ଆଉ ଖାଇବା କଣ ହେଇଥିଲା ଖାଇସାରିଲୁଣି ମଧ୍ୟାହ୍ନ ଭୋଜନ?
ସଇଲାଣି ସଇଲାଣି ମୁଁ ଆଜି ଆଣିଥିଲି ପଖାଳ
ଥିଲା।
ହୁଁ ପଖାଳ ଭାତ ଖାଇଦେଲି ଆଉ ଆଳୁ କଷା ଆଉ ହଉଛି ଉଁ ଆଉ ଟିକେ ଆମ୍ବୁଲ ଝୋଳ ଆଉ ଡାଲି ଆଉ ଭେଣ୍ଡି ଭଜା ଆମ୍ବ ଆମେ ସମସ୍ତେ ଗୋଟେ ଜାଗାରେ କାମ ଅଛି ନା ମେଞ୍ଚେ ଝିଅ ହଉଛି ମିଶି ମିଶିକି ଖାଉ ତ ମେଞ୍ଚେ ଆଇଟମ ହେଇଯାଏ ଆମର ଖାଇବା ଟା ଭଲ ହୁଏ ଯଦି କିଏ ଜଣେ ଖାଇବା ନ ଆଣିଥିବ ତାହେଲେ ଭଲ ଆଉ ମାନେ ଖାଇବାରେ କିଛି ସର୍ଟ ପଡିବନି
ମାନେ ନ ଆଣିଥିଲେ ବି ସେତିକି ଖାଇବାରେ ହେଇଯିବ
ହେଇଯିବ ହଁ-ହଁ ତୁ କଣ ଖାଇଥିଲୁ?
ମୁଁ ବି ଖାଇଥିଲି କଣ ସେ ଭାତ ଆଉ ଭଜା ଆଣିଥିଲି ବୋଇତାଳୁ ଆଳୁ ଭଜା ଆଳୁ, ବାଇଗଣ, ବିଲାତି ତରକାରୀ ଆମ୍ବୁଲ ଝୋଳ ଆମ୍ବୁଲ ମାନେ ଦଳା ଦଳି ଟିକେ ହେଲେ ଭାତ ଟା ବୋଧେ ଶାନ୍ତିରେ ମାନେ ହଜମ୍ ହେଇଯାଏ।
ହୁଁ।
ଅବାଟରେ ମାନେ ଜଲଦି ପଳାଏ। ଆଉ ଦଳାଦଳି ଟିକେ ନଥିଲେ ତ ଅଧୁରା ଅଧୁରା ଟାଇପ ର ଯେହେତୁ ଆମେ ଓଡିଆ ତ ଆମର ପ୍ରମୁଖ ହଉଛି ପଖାଳ ଭାତ ଆଉ ଟିକେ ଦଳା ଦଳି ପାଗଟେ
ସେତିକି ହେଲେ ଭାତ ଟା ଆମର ପଳାଏ ଆଉ ଆମେ ଶାନ୍ତିରେ ଖାଇକି ପଖାଳ ଟା ଖାଇକି ଢୋଳାନ୍ତି
ହିଁ--ହିଁ--ହିଁ। ଆଉ ରଜ କେମିତି କଣ ସେଲିବ୍ରେସନ କଲ?
ରଜ ହଁ ଭଲ ଯାଇଛି ଏତେ ଖରାପ ବି ଯାଇନି ଭଲ ଯାଇଛି ଫାଷ୍ଟ ରଜ ଟା ଟିକେ ଡିୱଟି ପଳେଇ ଯାଇଥିଲି ହଁ ଡ୍ରେସ୍ କରିଥିଲି ଆଉ ହଁ ମୁଁ ତିନିଟା ଡ୍ରେସ୍ କରିଥିଲି କିନ୍ତୁ ଗୋଟେ ସିଲେଇ କରିଦେଇଥିଲି ଆଉ ଦିଟା ସିଲେଇ କରିନି
ଗୋଟେ ଡ୍ରେସ୍ ଆଉ ଇଏ ଏତେ ଡ୍ରେସ ଏତ ଏତେ ଡ୍ରେସ
ତିନିଟା ରଜରେ ତିନିଟା ଆଉ
ତିନିଟା ଭିତରୁ ଗୋଟିଏ ହିଁ ପିନ୍ଧିଛୁ
ହଁ ମୁଁ ହେଉଛି ଡ୍ରେସ୍ ସିଲେଇ କରିନଥିଲି ତ ସେଥିପାଇଁ
ରଜରେ ବୁଲାବୁଲି?
ରଜରେ ଫାଷ୍ଟ ରଜ ଟା ପଳେଇ ଆସିଥିଲୁ ଡିୱଟି ତାପରେ ଟିକେ ଯାଇଥିଲୁ ଏଇ ଆମର ପାଖରେ ଚୋକଡିଆ ଆଉ ସରବା ଟିକେ ବୁଲିଲୁ ତାପରେ ହଉଛି ଲାଷ୍ଟ ରଜ ଟା ଯାଇଥିଲୁ ହ୍ରଦଗଡ କେଉଁଝର ଲାଇନ ଟିକେ ବୁଲିକି ପଳେଇସିଲି ଆଉ ଆଁ
ପୁରା ତିନି ଦିନ ଯାହା ବି ହେଲେ ଟିକେ ଟିକେ ମାନେ ସମୟ ଅତିବାହିତ କରି ଶ୍ ଆଉ କିନ୍ତୁ ମୁଁ ବୋଧେ ତିନି ଦିନି ଯାକର ତିନି ଦିନ ଯାକ ଶୋଇଛି, ଆଉ ତାପରେ ଲାଷ୍ଟ ସେଦିନ ପାଞ୍ଚଟା ବେଳକୁ ଟିକେ ଉଠିନି ବୁଲିବା ପାଇଁ ମାନେ ସେ ଜାଗା ଉପରେ ପହଞ୍ଚିଲା ବେଳକୁ ଛଅଟା ହେଇଗଲା, ଛଅ ଟାରୁ ସାଢେ ଛଅଟା ଭିତରେ ବୁଲିଛୁ ଦେଖିଲା ବେଳକୁ ଉଁ ଦେଖିଲା ବେଳକୁ ସେ କଣ, ବର୍ଷା ପକେଇଲା। ମୋ ମଝିଆ ନାନୀ ଯାଇଥିଲେ ମଝିଆ ନାନୀର ଗୋଟେ ଛୋଟ ଝିଅଟାଏ, ଛୋଟ ଝିଅ ଟେ ତାକୁ ନେଇକି ଆଉ ବୁଲି ହବ କି ମେଳାରେ ଯଦି ସେ ଭିଜି ଯାଇଥାନ୍ତା ତାକୁ ଜର ଫର ହେଇ ଯାଇଥାନ୍ତା ତାପରେ ଛୋଟ ଛୁଆ ଟା ସହଜେ ତାକୁ ଥଣ୍ଡା ହେଇଥିଲା ଆଉ ତାକୁ କୁଆ ପାଇଁ କରିବା ପାଇଁ ଡରିକି ପଳେଇ ଆସିଲୁ ବର୍ଷାକୁ ମାନେ କହିବାକୁ ଗଲେ ମୁଁ ତିନି ଦିନିରେ ରଜରେ ଜମା ଅଧଘଣ୍ଟେ ହିଁ ବୁଲିଛି। ଆଉ ବାକି ଗୁଡାକ ଶୋଇ ଶୋଇକି ଯାଇଛି। ଖରା କମ ଜୋରେ ହେଉଥିଲା ନା ରଜରେ, ଏବେ ଯଦି ଏବେ ଆହୁରି ପାଗ କରୁଛି ଯଦି ସେମିତିଆ ପାଗ କରିଥାନ୍ତା ନା ତାହେଲେ କେତେ ଆହୁରି ଭଲ ହେଇଥାନ୍ତା। ରଜରେ ଟିକେ ଆରାମସେ ବୁଲି ପାରିଥାନ୍ତେ।
ଦେଖନ ତା ପୂର୍ବରୁ ପାଗ ଦି ତିନି ଦିନ ଭଲ ଦେଲା। ସେଇ ରଜରେ ଖରା ହେଲା, ରଜ ପରେ ହେଇ ଭଲ ପାଗ ଦେଉଛି।
ହଁ।
ତଛି ଯଉ ଚାଇ କୁଆଡେ ସେଇଠିକି ଯୋଉ ଦୋଳି ଫୋଳି ଗୁଟା ଲାଗିଥିଲା ମେଞ୍ଚେ ସେଟା କୋଇଠିକି ଯାଇଥିଲୁ?
ସେଇଟା ବା ଯାଇଥିଲି ବେଲ ବାହାଡି ପା। ବେଲ ବାଳିରେ ଟିକେ ରଜ ଟା ଭଲ ହୁଏ, ସେଠୁ କୋଡିଏ ପଚିଶ କିଲୋମିଟର ହବ କି ତିରିଶ କିଲୋମିଟର ହବ।
ଓହୋ, କୋଉଆଡେ ସେଇ ଯୋଉ ରଗଡି
ରଗଡି ର ଗଡି ଏଡେ ରଙ୍ଗଡିରୁୁ ଆହୁରି ଭିତରକୁ। ହଁ
ଓହୋ।
ପଦନା ଜାଣିଛୁ ନା ପଦନା?
ହଁ ଶୁଣିଲା ଶୁଣିଲା ଲାଗୁଛି।
ହଁ ସେ ପଦନା ଆଗକୁ ଆହୁରି।
ହଁ, ଭଲ। ଆମ ଆଡେ ନାହିଁ ଆମ ଆଡେ ଯଦି ସେମିତି ଥାନ୍ତା ଆହୁରି ବଢିଆ ଲାଗିଥାନ୍ତା।
ହଁ ଅ-। ଠିକ୍ କଥା କହିଲୁ, ଆମ ଆଡେ ନାହିଁ ମାନେ ଆମେ ଆମେ ବୁଲିବା ପାଇଁ ଚାହିଁଲେ ଆମକୁ ଯିବା ପାଇଁ ପଡୁଛି ଅଲଗା କୋଉଠିକି।
ହଁ ଆମ ଏଡେ ଯଦି ଥାଆନ୍ତାେ ଆମ ଆଡେ ଲୋକ ଆସନ୍ତେ ନା ବହୁତ ଲୋକ ଆସନ୍ତେ ଭଲ ହୁଅନ୍ତା। ଆମ ଆଡେ ତ ସେମିତି କିଛି ନାହିଁ ହେଲେ ଆମ ଏଇ ପାଖ ଆଖରେ କୋଭ ଠି
ସବୁବେଳେ! ସବୁବେଳେ ବି ସମୟ ଅତିବାହିତ କଲେ ବି ସେମିତି କିଛି ବି ମାନେ ଇଏ ନାହିଁ।
ମେଁଚେ ଲୋକ ଆସିବେ! ବଢିଆଲ। ଆଜ୍ଞା, କିନ୍ତୁ କେଉଁଝର ଏରିଆରେ ସେ ଯୋଉ ଜାଗା ଗୁଡା ଭାରି ସୁନ୍ଦର ଲାଗେନି? ଗଛ ନା ପାହାଡ଼
ସେ ମାନିବା ଭାଇ ମାନ୍ ହଁ ବହୁତ ଭଲ ଲାଗେ। କେଉଁଝର ଏରିଆରେ ବି ବହୁତ ଭଲ ଭଲ ଜିନିଷ ନାହିଁ କି?
ବହୁତ ଭଲ ଭଲ ଜିନିଷ, ମାନେ
ରେ କଣ କହିଲ ସିନେରୀ ଟାଇପ ର ମାନେ ପାହାଡ, ଯେମତି ପ୍ରକୃତିର ସୁନ୍ଦରତା ଯଦି କୁହାଯାଏ ତାହେଲେ ସେଇପଟରେ ଖୁନ୍ଦି ହେଇକି ହିଁ ଅଛି, ଯଦି ପ୍ର କୃତି ର ସୁନ୍ଦରତା କୋଉଠି ଦେଖାଯାଏ।
ପାଖରୁ ପାହାଡ ଗୋରା ଦେଖିଲା ବେଳ ମାନେ ଗୋଟେ କିଛି ଅଲଗା ପ୍ର ବଢିଆ ଲାଗିଲା ମାନେ ଆସିବାକୁ ଇଚ୍ଛା ହଉନଥିଲା ଆଉ ଟିକେ ବୁଲିବାକୁ ଇଚ୍ଛା ହଉଥିଲା ମୋର।
ଆଉ, ହଁ ଗଲ କେତେବେଳେ?
ଆମେ ଗଲୁ ପା ବାରଟା ସାଢେ ବାରଟାରେ ଗଲୁ, ଆଉ ହଉଛି ମଝିରେ ପୁଣି ଏ ଏତେ ବାଟ ଗଲୁ। ଦେଖିଲା ବେଲକୁ ମଝିରେ ପୁଣି ବର୍ଷା ହେଲା, ପାଖାପାଖି ହେଇଗଲୁଣୁ ବର୍ଷା ହେଲା, କଣ କରିବୁ? ଆ ଘର ଘର ବି ସେମିତି କୋଉଠି ମିଳିଲାନି, ଆୟାକୁ ରା ରାସ୍ତାରେ ଠିଆ ହେଇଗଲୁ, ଯାହା ଯେତିକି ତିନ୍ତିଲୁ ତିନ୍ତିଲୁ, ତାପରେ ଟି ବର୍ଷା ଛାଡିଲା ପୁଣି ଥରେ ଗଲୁ ବର୍ଷାରେ ଆହୁରି ସେ ଜାଗା ଟା ଏତେ ସୁନ୍ଦର ଦେଖା ହେଲା।
ବର୍ଷା ପୁଣି ସୁନ୍ଦର ଦେଖାହେବ।
ହଁ ପୁରା ଏ ଯୋଉ ଗ୍ରୀନ ଗ୍ରୀନ ଦେଖାଲା ନା ଅଧିକ, ପୁରା ସୁନ୍ଦର ଲାଗିଲା।
ମୁଁ କହିଲି ବର୍ଷ ପା ସୁନ୍ଦର ଲାଗିବ।
ହଁ ବଢିଆ ଲାଗୁଥିଲା। ଆଉ
ଆଉ ହଉଛି
ଆଁ, କଣ କହିଲୁ?
ପିଠା ଆମର?
ତ, ପିଠା କଣ କରିଥିଲେ ଘରେ?
ଆମର ନା ଆମର ଚ
ଘରେ କଣ କରିଥିଲେ? କଣ କହିଲ? ହ୍ୟାଲୋ। ହ୍ୟାଲୋ।
ନେଡ଼ ପାଉନି।
ନେଟ ପାଉ କ ତାର କାମ ସଇଲାଣି, ହ୍ୟାଲୋ।
ହଁ ହଁ, ମୁଁ କହିଲି ନେଟ୍ ପାଉନି ତ ହେଇଥିପାଇଁ ଏମିତି ହଉଛି।
ନେଟ ଟିକେ ନେଟେ ଇଶୁ ଥିବ ଏଇ। ଟିକେ ମୁଁ ଘର ଭିତରେ ଅଛି ତ ଆ ସେଇଥିପାଁଇ। ସେଇଥିପାଇଁ ହଉଥିବ।
ବାରୁଟିକୁ ପଳେଇ ଆସୁନୁ, ବାରୁଟି ପଳେଇ ଆସୁନୁ। ସୁଭିଲା।
ସୁବିଲା।
ହଁ, ହଁ ଶୁଭୁଛିି।
ହଁ, ଏଥର କୁହ। ଆଉ ପିଠା କଣ କରିଥିଲେ। ରଜରେ ରଜ ପିଠା?
ମୁଁ କହିଲି ରଜରେ ପିଠା ହେଇଥିଲା ବା ପୋଡ଼ ପିଠା, ସିଝା ପିଠା, ଏ ଚକୁଳି ପିଠା।
ଆମର ବି ହେଇଥିଲା ଅ ଆମର ହେଇଥିଲା କାକରା ପିଠା, ଆଉ ଇଟିଲି ହେଇଥିଲା, ଚକୁଳି ହେଇଥିଲା, ଫାଷ୍ଟ ଦିନ ତ ଚକୁଳି, ଆଉ ହଉଛି। ଏ ଇଏ ହେଇଥିଲା ମଟର ତରକାରୀ। ଆଉ ରାତି ବେଳକୁ ତାର ଯୋଉ ପୁର ଦିଆ ପିଠ ପିଠା ହେଇଥିଲା, କାକେରା ହେଇଥିଲା, ଆଉ ଘସରା ହେଇଥିଲା। ଆଉ ମୁଁ ତା ପରଦିନ କରିଥିଲି ଇଟିଲି, ଆଉ ମୁଁ ଲାଷ୍ଟ ରଜ ଦିନ କରିଥିଲେ, ନା ଇଟିଲି କରିଥିଲେ, ମଝି ରଜ ଦିନ। ଆଉ ଲାଷ୍ଟ ରଜ ଦିନ କରିଥିଲେ, କଣ କହିଲ ଯୋଉ ସିଝା ପିଠା, ଯୋଉ ପ୍ରେସର ପିଠା ନୁହେଁ କି
ହଁ- ହଁ-
ପ୍ରେସର ପିଠା ଖାଇଛ ନା?
ନା- ନା ଖାଇନି ଏଇ ଯୋଉ ସେ ଯୋଉ ହୁଏ ଚୁନାରେ ତ ଖାଲି ହୁଏ। ପିଠା ଟା ଚୁନା ଆଉ ବିରି ଏ ଦେଇ କରିଥିଲେ
ହଁ ହଁ, ସେଇଟା
ଏ ଯୋଉ ଘସରା ପିଠା
ଘସରା ତମେ ଖାଇନ କି କେବେ? ଘସରା ଟା ବା ସେଇ ଯୋଉ କା କରା, କାକରା, କାକରରେ ଦିଆ ହୁଏ ପୁର କିନ୍ତୁ ଯୋଉଟା ବିନାପୁରରେ ହୁଏ। ସେଟା ହଉଛି ଘସରା।
ଏଇଟାକୁ ଘସରା କହନ୍ତି। ଆମ ଆଡେ କଣ କହନ୍ତି ଠା ଠାକର- ଠାକରା ତମ ଆଡେ ଘାସରା କୁହନ୍ତି ହି- ହି -ହି
ସେଟା କାହା ଆଡେ କଣ କୁହାଯାଏ ଆଉ କାହା ଆଡେ ଘସରା ସବୁ ଜିନିଷରେ କଣ ସବୁଆଡେ ସମାନ ନା ଥାଏ କି, ଯେମିତି କି ଆମ ଆଡେ ବୋଇତାଳୁ ତୁ ଯୋଉଟା ଯୋଉ କଳା କଳା ଯୋଉଟା ହୁଏନି, ଗଛରେ ଯୋଉ କୁହନ୍ତି। କଖାରୁ ବୋଇ ତାଳୁ ଆଉ ଆମ ଆଡେ ଯେମିତି କୁହନ୍ତି ବୋଇତାଳୁ ସେମିତି କୋଉ କୋଉ ଆଡେ କୁହନ୍ତି, କଖାରୁ ସେଇଟାକୁ ଆ ତ ସେଇଭଳିଆ କ
ହଁ ଗୋଟେ ଗୋଟେ କୁହନ୍ତି କଖାରୁ। ଆଉ ଗୋଟେ- ଗୋଟେ ଆଡେକୁହନ୍ତି ପାଣି କଖାରୁ
ପାଣି କଖାରୁ ବାସ୍ ଠିକ ଠିକ କହିଲ ସେଇଟା ବା ସେମିତି କୋଉଆଡେ କଣ ଘସରା, କାକରା, ଘସରା, କାକରା, ଏଇଆ ଆଉ
ହଁ, ମାନେ ରଜ ଏମିତି ବୁଲିକି କି ଅତିବାହିତ କରିଦେଲ। ହ୍ୟାଲୋ!
ମୁଁ କହିଲି, ଆଉ ଟିକେ ଛାଡିକି କରିବେ ହାଁ
ଛାଡିକି ଟିକେ ଫୋନ କରିବୁ।
ହଁ- ହଁ
କହିଲ ଛାଡିକି ଫୋନ କରିବୁ?
ହଁ ଛାଡ଼ିକି ଫୋନ କରିବି।
ହଉ ତାହେଲେ ଠିକ ଅଛି ନହେଲେ ରହ ନହେଲେ ଆଉ।